ନମସ୍କାର।
ଭାଇ ନମସ୍କାର ନମସ୍କାର
କେମିତି ଅଛନ୍ତି ଆପଣ?
ହଁ ଭାଇ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ସେଇ କୁଶଳ ମଙ୍ଗଳ ଅବସ୍ଥାରେ ରହିଛି।
ହଁ ଭାଇ ଜୀବନ କୁଶଳ ମଙ୍ଗଳରେ ରହିବା ନିହାତି ଜରୁରି କା ସବୁବେଳେ ଖୁସି ରେ ରୁହ। ସେଇଟା ତୋ ଜୀବନ ର କଣ କି? , ଆଉ ଭାଇ ମୋ ଭଏସ ଟା କ୍ଲିଅର ଆସୁଛି ତ?
ନିଶ୍ଚୟ ଆପଣ ସ ସମ୍ପୂର୍ଣ୍ଣ ରୂପରେ ସ୍ପଷ୍ଟ ଆସୁଛି କହନ୍ତୁ। କେମିତି ରହିବ ତାହେଲେ ଆଜିର ଦିନ ଆପଣଙ୍କ ପାଇଁ?
ବର୍ତ୍ତମାନ ତ ଭାଇ ପ୍ରାତଃ ପ୍ରାତଃ ସମୟରେ ମୁଁ ଉଠିଲି ତାପରେ କିଛି ଜଳଖିଆ ପତ୍ର ମାନେ କଣ ଟଏ ଖାଦ୍ୟ ଗ୍ରହଣ କଲି ଆଉ ବର୍ତ୍ତମାନ ଗଛ ଛାାଇ ତେଳେ ଟିକିଏ ସମୟ ବସିକି ବିଶ୍ରାମ ନେଉଛି ଆଉ
ଆଚ୍ଛା ଆଚ୍ଛା ମାନେ ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଶାରୀରିକ ମାନେ ସୁରକ୍ଷା ତଥା ଶାରୀରିକ ବ୍ୟାୟାମ ଆଜିକାଲିର ଗୋଟେ ମୁଖ୍ୟ ବିଚାରର ସମୟ ଆସିଛି ଆଲୋଚନାର ବିଷୟ ଏଇଟା ରହିଛି ଯେ କରୋନା ପୂର୍ବରୁ ସମସ୍ତ ଓଡିଶା ବାସୀ ତଥା ଭାରତ ବାସୀ କେହି ମଧ୍ୟ ବ୍ୟାୟାମ ପ୍ରତି ଏତେ ଆକୃଷ୍ଟ ନଥିଲେ। କିମ୍ବା ଯୋ ୟୋଗୋ ପ୍ରତି ଏତେ ଆକୃଷ୍ଟ ନଥିଲେ କିନ୍ତୁ ତତ୍ପର ରୂପରେ ଯେତେବେଳେ ଶାରୀରିକ ଅବସ୍ଥା ସମସ୍ତଙ୍କର ବିଗିଡିବାରେ ଲାଗିଲା ସମସ୍ତଙ୍କର ଶାରୀରିକ କ୍ଷମତା ଧୀରେ ଧୀରେ କମ୍ ହେବାକୁ ଲାଗିଲା ସମସ୍ତେ ଧୀରେ ଧୀରେ କରି ନିକଟ ଆସୁଛନ୍ତି ଏହି ଶାରୀରିକ କ୍ଷେତ୍ରରେ ନିଜକୁ ବୃଦ୍ଧିମାନ କରିବା ପାଇଁ ଯାହାକି ସମ୍ପୂର୍ଣ୍ଣ ରୂପରେ ପ୍ରଶଂସନୀୟ ଦେଖିବାକୁ ଗଲେ।
ଭାଇ ଶରୀରିକ ଫୁର୍ତ୍ତି ଯେତେ ଯେତିକି ଦେହରେ ଭଲ ରହିବ ଦେହ ସେତିକି ନିରୋଗ ସୁସ୍ଥ ତ ଏବଂ କହିବା ଗଲେ କଣ କି ଫୁର୍ତ୍ତିଟା ରହିବ ନହେଲେ ନିହାତି ଦେହ ଦୁର୍ବଳ ଲାଗିବ ନହେଲେ ତ ବିଭିନ୍ନ ପ୍ରକାର ରୋଗ ଦେହକୁ ମାଡ଼ି ବସିବ
ନିଶ୍ଚୟ ନିଶ୍ଚୟ ଯଦି ଦେଖିବାକୁ ଯିବା ଆ ଗୋଟିଏ ଦିନ ପରେ ରବିବାର ଦିନ ଏହି ରବି ବାର ଦିନ ଆସୁଛି ଅନ୍ତରାଷ୍ଟ୍ରୀୟ ୟୋଗା ଦିବସ।
ଓହୋ ସାର ସମଗ୍ର ସମଗ୍ର ଭାରତରେ ଭାଇ ଏ ଦିବସ ପାଳନ ହେବ।
ଆଜ୍ଞା ଆଜ୍ଞା ଉ ସମଗ୍ର ଏହା ସମଗ୍ର ଭାରତ ନୁହେଁ ସମଗ୍ର ବିଶ୍ୱ ରେ ମଧ୍ୟ ଅନ୍ତରାଷ୍ଟ୍ରୀୟ ୟୋଗା ଦିବସ ନାମରେ ପରିଚିତ ରହିଛି ଭାରତର ଅବଦାନ ସମସ୍ତ ବିଶ୍ଵବାସୀଙ୍କ ପାଇଁ ଯାହାକି ସମ୍ପୂର୍ଣ୍ଣ ରୂପରେ ଏକ ମିଳିତ ଯୋଗାଯୋଗ ଏକାଠି ହଉଛନ୍ତି ସମ୍ପୂର୍ଣ୍ଣ ଭାରତ ବାସୀ ୟୋଗା ଆଉ ୟୋଗୋ ଙ୍କ ବିଷୟରେ ଅ ଚତୁଃପାର୍ଶ୍ଵରେ ଏହା ଏକ ବିଚାରର ଆଲୋଚନାର ସମ ସମୟ ପାଲଟି ଯାଇଛି। ଆଜିକାଲି ପ୍ରକୃତରେ ଦେଖିବାକୁ କଲେ ଲୋକଙ୍କର ସୁଅ ଛୁଟି ଯାଉଛି ଶାରୀରିକ କ୍ଷମତା ତଥା ନିଜ ଶରୀର ଓ କେମିତି ଯତ୍ନ ଦେବା ସେଥିପାଇଁ ଯୋଗ ବିଚାର୍ ବା ଦୌଡ଼ିବା ଖେଳା ଖେଳି ପ୍ରଭୃତିରେ ଲୋକଙ୍କର କ୍ଷମତା ଲୋକଙ୍କର ଇଚ୍ଛା ଶକ୍ତି କାଫି ମାତ୍ରାରେ ବୃଦ୍ଧି ପାଇଯାଇଛି ଯାହା ସମ୍ପୂର୍ଣ୍ଣ ରୂପରେ ଦେଖିବାକୁ ଗଲେ ପ୍ରଶଂସନୀୟର କଥା
ଠିକ କଥା ଭାଇ କହିଲ ଲୋକମାନେ ନିଜ ସ୍ଵସ୍ଥ ସ ମାନେ ଶରୀରକୁ ସୁସ୍ଥ ରଖିବା ପାଇଁ ଏତେ ପ ଏତେ ମାତ୍ରାରେ ଆଗକୁ ବଢ଼ୁଛନ୍ତି ଏବଂ କହିଆକୁ ଗଲେ ସମସ୍ତଙ୍କୁ ସହଯୋଗ କରୁଛନ୍ତି ୟାଠୁ ବଡ଼ ଆଉ କଥା ଆଉ କଣ ହେଇପାରିବ ଭାଇ।
ଦେଖିବାର ବିଚାର ଏମିତି ଯାଆ କିଏ ଆ ଏହି ଯୋଉ ସୁଅ ଛୁଟିଗଲା ଲୋକଙ୍କର ନିଜର କ୍ଷମତା ନିଜର ବିବେକତାକୁ ବୃଦ୍ଧି କରିବା ପାଇଁ ଶାରୀରିକ ପରିଶ୍ରମ କରିବା ଯୋଗୁଁ ଆଜିକାଲିକା ସମୟରେ ରୋଗୋ ବ୍ୟାଧିରୁ ଲୋକ ମୁକ୍ତ ରହିଛନ୍ତି ଲୋକ ଭଲ ତଥା ଉନ୍ନତମାନର ଖାଦ୍ୟ ପୋଷଣ ଉପରେ ଅତ୍ୟଧିକ ଭାବରେ ନିର୍ଭର ରହିଛନ୍ତି ବର୍ତ୍ତମାନ ଯୁଗ ବର୍ତ୍ତମାନର ଯେଉଁ ଯୁବାପିଢ଼ି ରହିଛନ୍ତି ସେଇମାନେ ମଧ୍ୟ ସମ୍ପୂର୍ଣ୍ଣ ରୂପରେ ଅବଲମ୍ବନ କରୁଚନ୍ତି ଏକ ନୂଆ ପନ୍ଥା ଯେଉଁଥିରେ କିି ସେମାନେ ଦେଖିବାକୁ ପାଉଛନ୍ତି କି ଭଲ ଖାଇବା ତଥା ମିଠା ଆଉ ଯେମିତି ପ୍ରକାରର ବାହାରର ଖାଇବାରୁ ନିଜକୁ ସମ୍ପୂର୍ଣ୍ଣ ରୂପରେ ବର୍ଜିତ କରିଚନ୍ତି ଯାହାକି ଦେଖିବାକୁ ଗଲେ ବହୁତ ବହୁତ ଏକ ବିରାଟ ପଦକ୍ଷେପ ନିଆଯାଇଛି ଯୁବାପିଢ଼ିଙ୍କ ଦ୍ୱାରା ଯାହା ସମ୍ପୂର୍ଣ୍ଣ ରୂପରେ ଘର ଲୋକଙ୍କୁ ମଧ୍ୟ ପ୍ରଭାବ ପକାଉଛି ଆଉ ଆମେ ଦେଖିବାକୁ ଗଲେ ଏହା ଏକ ବହୁତ ଭଲ ପଦକ୍ଷେପ ଯାହିଁରେକି ଆମେ ଆମ ଶରୀର ପ୍ରତି ଅଧିକରୁ ଅଧିକ ଯ ତ୍ନ ନଉଛି। ଆମେ ଯତ୍ନବାନ ହେଇ ଚାଲି ଚ ଯାହା ଆମକୁ ହିଁ ସାହାଯ୍ୟ କରିବ ଆମ ବୃଦ୍ଧାବସ୍ଥା ସମୟରେ।
ହଁ ଭାଇ ବର୍ତ୍ତମାନ ଆମେ ଯୁବକ ଅବସ୍ଥାରେ ହଉ କି ବାଲ୍ୟ ଅବସ୍ଥାରେ ହଉ ଯେତିକି ନିିଜ ଶରୀରକୁ ବ୍ୟାୟାମ କରିକି ସୁ ସ୍ଥ ରଖିବା ବୃଦ୍ଧାବସ୍ଥାରେ ସେଆ ଆମ ଶରୀର କୁ ସେତିକି ମାତ୍ରାରେ ମାନେ ଫୁର୍ତ୍ତି ଏବଂ ସତେଜ ରଖିବ ଯଦି ବର୍ତ୍ତମାନ ଆମେ ଅଳସୁଆ ହେଇକିରି କେବଳ ଘରେ ବସିକି ରହିବା କିଛି ଶାରୀରି କ ବ୍ୟାୟାମ କରିବାନି କି କୌଣସି ପ୍ରକାର ମାନେ ବୁଲାଚାଲ କରିବାନି ରକ୍ତ ସଞ୍ଚାଳନ ପ୍ରତି ଗୁରୁତ୍ୱ ଦେବାନି ତାହେଲେ ବୃଦ୍ଧାବସ୍ଥାରେ ଅନେକ ପ୍ରକାର ରୋଗ ମାଡ଼ି ବସିବ ଶେଷରେ ଘରର ପଲଙ୍କ ଉପରେ ହିଁ ଦିନ ପଳେଇବ।
ନିଶ୍ଚୟ ନିଶ୍ଚୟ ଆଲୋଚନାର ବିଷୟ ପ୍ରକୃତି ର ହୋଇଛି କି ଆଜିକାଲିିକା ଛୋ ମାନେ ଯୁବପିଢ଼ିଙ୍କ ମଧ୍ୟରେ ଏହା ଏକ ଅ ଟ୍ରେଣ୍ଡିଙ୍ଗ ଚାଲିସେ ଲୋ ଇନଷ୍ଟାଗ୍ରାମ ହଉ କିମ୍ବା ୟୁ ଟ୍ୟୁବ୍ ହଉ ପିଲାଙ୍କ ମଧ୍ୟରେ ଏ ଅଁ ଅଁ ଅଦ୍ଭୁତ ସଂଗ୍ରଚନା ସୃଷ୍ଟି ହେଇଯାଇଛି କି ନିଜ ଶରୀରକୁ ଅତ୍ୟଧିକ ଭାବରେ ଯତ୍ନ ନେବା ଆଜିକାଲିର ସମସ୍ତଙ୍କ ପାଇଁ ଏକ ମୁଖ୍ୟ ବିଷୟ ପାଲଟି ଯାଇଛି ଆପଣ ଯୋଉଠି ମଧ୍ୟ ଦେଖିବେ ଯୁବାପିଢି ମାନେ ଆଜି ନିଜକୁ ସତେଜ ର ଖିଚନ୍ତି ସକାଳୁ ସକାଳୁ ଉଠିବା ରନିଙ୍ଗ ପାଇଁ ଯିବା ଦୌଡ଼ିବା ବ୍ୟାୟାମ କରିବା ସମସ୍ତ ପ୍ରକାର ଖେଳକୁଦରେ ନିଜକୁ ସମ୍ପୂର୍ଣ୍ଣ ରୂପରେ ନିର୍ଭୁର କରିବା ଆଜିକାଲିର ଏକ ନୂତନ କ୍ରୀଡ଼ା ପାଲଟି ଯାଇଛି। ଯାହା ସମ୍ପୂର୍ଣ ରୂପରେ ଆପଣ ଦେ ଖିବାକୁ ଗଲେ ବହୁତ ଭଲ ବିଚାରଟି ଲୋକମାନେ ପାଇଛନ୍ତି।
ହଁ ପ୍ରାତ ସ୍ମରଣରେ ହଉ କି ସନ୍ଧ୍ୟା ସମୟରେ ହଉ ଯେକୌଣସି ଲୋକ ବି ଶରିରକୁ ଫୁର୍ତ୍ତି ରଖିବା ପାଇଁ କିଛି ସମୟ ଏମିତି ଦୌଡ଼ ଚାଲ ବୁଲ ଡିଆଁ ଖେଳକୁଦ କିଛି କରୁଥାନ୍ତି।
ନିଶ୍ଚୟ ନିଶ୍ଚୟ ଯୁଗାନ୍ତକାରୀ ବିଷୟ ଏଇଟା ରହିଲା ଯେ ଆଜିକାଲି ସରକାରଙ୍କ ଦ୍ୱାରା ଯଉ ସବୁ ଜାଗାରେ ଯେ ଆପଣ ଗାଁ ଗହଳି ଦେଖିବେ ଆପଣଙ୍କୁ ବହୁତ ଜାଗାରେ ଆ ସ୍ୱତଃ ନିର୍ମିତ ଆପଣଙ୍କୁ ଜିମଖାନା ଦେଖିବାକୁ ମିଳିବ। ଯେଉଁଠି କିି ବୃଦ୍ଧ ବାଲ୍ୟ ବୃଦ୍ଧ ବନିତା ସମସ୍ତେ ଆସି ମା ଭଉଣୀ ମାନେ ସମସ୍ତେ ଆସି ସେଇଠାରେ ଜିମ୍ କରୁଛନ୍ତି ସାମାନ ଗୁଡା ସେଇଠା ଯୋଉ ଲଗାଯାଇଛି ଆ ସ ସବୁ ପ୍ରକାର ଫିଲ୍ଡ ପଡିିବା ପାଖରେ ଏହି ଯୋଉ ଜିମ ର ସାମାନ ଗୁଡା ଲଗାଯାଇଛି। ଯୋଉଟାକି ଗୋଟେ ବହୁତ ଭଲ ପଦକ୍ଷେପ ନିଆଯାଇଛି ଯଦ୍ଵାରା କି ଆଖପାଖ ଥିବା ଲୋକମାନେ ଆସନ୍ତି ସେଠାରେ ଚାଲ ବୁଲ କରନ୍ତି ଶରୀର ପାଇଁ ଯତ୍ନବାନ ହୁଅନ୍ତି କିଛି ପ୍ରକାର ଜିମଖାନା କରନ୍ତି ଯାହାଦ୍ୱାରା କିି ତାଙ୍କ ଶରୀରରେ ସତେଜ ପଣା ଆସେ ଏକ ଅଦ୍ଭୁତ ପ୍ର ପ୍ରକାରର ବିଶ୍ୱସ ନିଜ ଭିତରେ ଆସେ ଆତ୍ମବିଶ୍ୱାସର ସଂରଚନା ହୁଏ ତଥା ଖେଳାଖେଳି ପାଇଁ ମଧ୍ୟ ବହୁତ ପ୍ରକାର ପଡ଼ିଆ ତଥା ବହୁତ ପ୍ରକାର କୋର୍ଟର ମଧ୍ୟ ସ୍ଥାପନ କରାଯାଇଛି ଯାହାକି ଯୁବାପିଢ଼ି ମଧ୍ୟରେ କ୍ରୀଡ଼ାକୁ ନେଇ ଏକ ଅନ୍ୟ ଉତ୍ତମ ଭାବନା ସୃଷ୍ଟି କରିବାରେ ସକ୍ଷମ ହୋଇଛି।
ପିଲାମାନଙ୍କର ଶାରୀରିକ
ନିଶ୍ଚୟ ନିଶ୍ଚୟ ପ୍ରକୃତରେ ବାଲି ଏଟା ଦେଖିବାକୁ ମିଳେ। ଅ ବିଦ୍ୟାଳୟ ସମୟରେ ଯେତେବେଳେ ଆମକୁ କୁହାଯାଉଥିଲା ପାଠ ହଁ ସବୁ କିଛି କିନ୍ତୁ ବର୍ତ୍ତମାନର ରୂପରେଖ ବଦଳି ଯାଇଛି। ବର୍ତ୍ତମାନ କେବଳ ପାଠ ନୁହେଁ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ତଥା ଚରିତ୍ରର ଅଭିନୟନ କରିବା ପାଇଁ କ୍ରୀଡ଼ାର ଏକ ବହୁତ ବଡ଼ ପଦକ୍ଷେପ ରହିଛି କ୍ରୀଡ଼ା ମନ ସେ ଭିତରେ ବାଳକ ମାନଙ୍କ ଭିତରେ ଏକ ଅନ୍ୟତମ ଆତ୍ମବିଶ୍ଵାସ ସୃଷ୍ଟି କରିବାରେ ଏକ ବହୁତ ବଡ କାରଣ ହେବାରେ ପ୍ରତିଷ୍ଠିତ ହୋଇଛି। ଯାହାକି ଆଜିକାଲିକା ଯୁଗରେ ବହୁତ ଅତ୍ୟନ୍ତକାରୀ ନିଶ୍ଚୟ ରହିଛି।
ଆଉ ଭାଇ କ୍ରୀଡ଼ା ଆମ ମନ ଭିତରେ ଏକତା ଏକତା ସଦ୍ଭାବ ମଧ୍ୟ ସୃଷ୍ଟି କରେ ଭ୍ରାତୃଭାବ ସୃଷ୍ଟି କରେ ଯେ ପରି କୌଣସି ଏକ ଖେଳ ହୁଏ କ୍ରିକେଟ ହୁଏ କି ଫୁଟବଲ ହୁଏ ଗୋଟେଏ ଟିମ ରେ ଏଗାର ଜଣ ପ୍ଲେୟାର ଥାନ୍ତି ଆର ଟିମ୍ରେ ଏଗାର ଜଣ ପ୍ଲେୟାର୍ ଥାନ୍ତି ଯଦି ଗୋଟେ ଟିମ୍ର ଏଗାର ଜଣ ପିଲାଙ୍କ ଭିତରେ ଭାତୃତ ଭାବ ଏବଂ
ପ୍ରକୃତରେ ଆଜିକାଲିକ ସମୟରେ ଯେତିକି ସବୁ ଗାଁ ଗହଳିର ପିଲା ଯେଉଁମାନେ କି ବହୁତ ଉନ୍ନତମାନର ଖେଳାଳି ଅଟନ୍ତି ଶାରୀରିକ ଦକ୍ଷତା ସେମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ରୂପରେ ଭରି ଉଠିଛେ ସେହି ଖେଳାଳିମାନେ ନିଜକୁ ସୁଯୋଗ ସୁଯୋଗ ନ ମିଳିବା ଯୋଗୁଁ ବହୁତ ପଛରେ ରହିଯାଇଥିଲେ କିନ୍ତୁ ବର୍ତ୍ତମାନ ଯୁଗରେ ସରକାରଙ୍କ ଦ୍ଵାରା ନିଆଯାଇଥିବା ଭିନ୍ନ ଭିନ୍ନ ପ୍ରକାରର ପଦକ୍ଷେପ ଯୋଗୁଁ ଆଜି ସେମାନେ ଅଗ୍ରଗତିରେ ଆଗକୁ ବଢ଼ିବାରେ ସକ୍ଷମ ହୋଇପାରୁଛନ୍ତି। ଦିଆଯାଉଥିବା ସମସ୍ତ ପ୍ରକାର ସୁଯୋଗର ଉପଲବ୍ଧି କରିବାରେ ସେମାନେ ସକ୍ଷମ ଅଛନ୍ତି।
ହଁ ହଁ ଠିକ କଥା କହିଲୁ ଭାଇ ଆପଣ? ମାନେ ଗ୍ରାମ ସ୍ତରରେ ଯେତିକି ଖେଳ ହୁଏ ତାହା ମଧ୍ୟ କେଉଁଠି ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତର ମଧ୍ୟ ପହଞ୍ଚିଯାଏ ଯେପରି ପିଲା କେଉଁଠି ଗ୍ରାମରେ ନିଜର ପ୍ରଦର୍ଶନୀ ଦେଖାଇ ପାରୁଥିଲା ସେଠାର ଉଚିତ୍ ପ୍ରଦର୍ଶନୀ ସେତିକି ଫୁର୍ତ୍ତି ଫୁର୍ତ୍ତିରେ ସହରରେ ଏବଂ ବଡ଼ ବଡ଼ ସହର ଦେଖିକରି ନିଜର ଗ୍ରାମ ଏବଂ ମାଟିର ପରିବେଶକୁ ନାମ ସୁନାମରେ ଅର୍ଜନ କରିପାରିବ।
ପ୍ରୋତ୍ସାହନ କରିବା ଯେଉଁମାନେ କି ନିଜର ରାତିଦିନ ଏକ କରି କେବଳ ଆମ ଦେଶ ପାଇଁ ଆମ ମାଟି ମା ପାଇଁ ଗର୍ବ ଗୌରବ ଆଣିବାରେ ସକ୍ଷମ ହେଉଛନ୍ତି ସେହି ଖେଳାଳିମାନେ ପ୍ରକୃତରେ ସମସ୍ତ ପ୍ରକାର ପ୍ରୋତ୍ସାହନର ଅଧିକାରୀ ଅଟନ୍ତି।
ତାଙ୍କୁ ଆମେ ଯେତିକି ସେମାନଙ୍କୁ ଆମେ ଯେତିକି ଭଲ ପ୍ରୋତ୍ସାହନ ଦେବା ସେମାନେ ନିଜର ପ୍ରଦର୍ଶନୀରେ ସେତିକି ଭଲ ସୁନାମ ଅର୍ଜନ କରିକିରି ଅନେକ ପ୍ରକାର ସ୍ଥାନରେ ପରିଚିତ ହୋଇପାରିବେ।
ନିଶ୍ଚୟ ନିଶ୍ଚୟ ସଂଖ୍ୟା କମ ଅଛି ଖେଳାଳି ମାନଙ୍କ ଆମ ଗ୍ରାମରେ କିନ୍ତୁ ସେହି କମ ସଂଖ୍ୟକ ଖେଳାଳି ମଙ୍କଠୁ ଅନୁପ୍ରାଣିତ ହୋଇ ଆଜିକାଲିର ଯୁବାପିଢ଼ି ଆଗକୁ ବଢ଼ିଛନ୍ତି ଖେଳରେ ନିଜର ଉନ୍ନତ ମାନର ପ୍ରଦର୍ଶନ ଦଶନ କରିବାରେ ପ୍ରକୃତରେ ଦେଖିବାକୁ ଗଲେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ହେଉଥିବା ଖେଳ ପ୍ରତିଯୋଗିତାରେ ଅଦ୍ଭୁତ ମାତ୍ରାରେ ନିଜର ସମସ୍ତ ପ୍ରକାର ଦକ୍ଷତାକୁ ପ୍ରଦର୍ଶନ କରିବାରେ ସକ୍ଷମ ରହିଛନ୍ତି ଆଜିକାଲିକା ଛୁଆ ପ୍ରକୃତରେ ଦେଖିବାକୁ ଗଲେ ଖେଳ ପ୍ରତି ସେମାନଙ୍କର ଏକ ଅଦ୍ଭୁତ ପ୍ରକାରର ଇଚ୍ଛା ଶକ୍ତି ସମ୍ପୂର୍ଣ୍ଣ ରୂପେ ସମସ୍ତ ଆବାଳ ବୃଦ୍ଧ ବନିତା ମଧ୍ୟରେ ଏକ ନିଶ୍ଚିତ ମାତ୍ରାରେ ଜୋସ୍ର ଶକ୍ତି ସୃଷ୍ଟି କରିବାରେ ସକ୍ଷମ ରହି ପଛି
ଠିକ୍ କଥା କହିଲେ ଭାଇ ଆପଣ?
ଏହି ଖେଳ ପ୍ରତି ନିଶ୍ଚୟ ଭାବରେ ରାଷ୍ଟ୍ରୀୟ ସ୍ତର ଅନ୍ତରାଷ୍ଟ୍ରୀୟ ସ୍ତର ଓ ପ୍ରତିଟି ସ୍ତରରେ ସମସ୍ତ ପ୍ରକାର ସୁଯୋଗ ଦେବା ଜରୁରୀ ରହିଯାଇଛି ଆଜିକାଲି ଯଦି ଆମେ ଏହି ସୁଯୋଗ ଗୁଡ଼ାକୁ ପ୍ରୋତ୍ସାହନ କରିବା ତେବେ ଯାଇ ଆମ ଗାଁ ଗହଳିର ପିଲା ଆମ ଗାଁ ଗହଳି ମାଟିର ଖେଳାଳିମାନେ ସମସ୍ତ ସ୍ତରରେ ଭାରତ ତଥା ରାଜ୍ୟର ସ୍ତରର ନାଁ ଟେକ୍ ରଖିବେ। ଆଉ ସେଇ ନାଁ ଯୋଗୁ ଆଜି ଆମେ ସମସ୍ତ ବିଶ୍ୱ ବାସୀଙ୍କ ଗହଣରେ ପରିଚିତ ହେଇପାରିବା। ତେଣୁ ଏହା ଆମର ଦାୟିତଵ ରହିଛି ଏହି ଖେଳାଳିମାନଙ୍କୁ ସମ୍ପୂର୍ଣ୍ଣ ରୂପରେ ପ୍ରତିଟି କ୍ଷେତ୍ରରେ ଆମେ ତାଙ୍କୁ ସାହାଯ୍ୟ ସବୁ ପ୍ରକାର ଉପଲବ୍ଧି ପ୍ରଦାନ କରିବା।
ଠିକ୍ କଥା କହିଲେ ଭାଇ ସମସ୍ତଙ୍କୁ ପ୍ରୋତ୍ସାହନ ଏବଂ କଣ କି ସୁଯୋଗ ସୁବିଧା ମିଳିବା ଦରକାର ତାହେଲେ ସେମାନେ ଉନ୍ନତି କରିପାରିବେ।
ନିଶ୍ଚୟ ନିଶ୍ଚୟ। ଠିକ ଅଛି ଭାଇ ତାହେଲେ ଆମେ ର